ହ୍ୟାଲୋ।
ଶୁଭ ସନ୍ଧ୍ୟା ମହାସନ୍ଧ୍ୟା ମହାଶୟା ଶୁଭ ସନ୍ଧ୍ୟା। ଏି ଟିକା ପଶିଲଣି ମସି
ଆପଣ ଝିଣ୍ଟିକାକୁ ସମ୍ଭାଳନ୍ତୁ ଶୁଭ ସନ୍ଧ୍ୟା।
ଶୁଭ ସନ୍ନ୍ତି ମୁଁ ଆଜି ଦି ତିନି ଜଣଙ୍କୁ ଶୁଭ ଖରାବେେଳେ କହିଛି ଦି ତିି ଜଣ ନୁହଁ ଦି ଜଣଙ୍କୁ।
ଆଉ ସେ ଦିଇଜଣ କିଏ କିଏ ଆ ନା ନା ନିଅନ୍ତୁନି ନ ନିଅନ୍ତୁନି।
ସରି ସରି ସରି ସ ସ ସ।
କ୍ଷମା ପ୍ରାର୍ଥନା କରନ୍ତୁ। ହଁ ହଁ ଆଜ୍ଞା। ଆପଣ ସେଇ ଶୁଭ ଖରାବେଳେ ମୋତେ ବି କହିଛନ୍ତି।
ଆଜ୍ଞା ଆଜ୍ଞା। ଶୁଭ ଖରା ବେଳ ତ ମୁଁ କହିବାକୁ ଚାହୁଁଥିଲି କି ଏ ସଂସାରରେ ସାଧାରଣତଃ ଦୁଇ ଶ୍ରେଣୀର ମନୁଷ୍ୟ ଦୁଷ୍ଟ ହୁଅନ୍ତି। ଏକ ରେ ପୃଥିବୀର ନାନା ବସ୍ତୁ ଦର୍ଶନ କରନ୍ତି ସମ୍ଭୋଗ କରନ୍ତି। ୍ର କୌଣସି ବସ୍ତ ର ତତ୍ଵ ନିର୍ୂପଣ କରିବା ବିଷୟରେ ସେମାନଙ୍କ ପ୍ରୟାସ ଦେଖାଯାଏ ନାହିଁ କି ପ୍ରଣାଳୀ ବା କତ୍ରରେ କେଉଁ ବସ୍ତୁ ସେମାନଙ୍କ ନିକଟସ୍ଥ ହେଲା। ବା କିପରି ତାହାର ସଦ୍ ବ୍ୟବହାର କରିବାକୁ ହେବ ଇତ୍ୟାଦି ବିଷୟକ ଚିନ୍ତା ସେମାନଙ୍କ ମନ ମଧ୍ୟରେ ସାନ ବ୍ରତ ହୁଏ ନହିଁ।
ଆଜ୍ଞା ଆଜ୍ଞା ଆଜ୍ଞା ସବୁ ବୁଝିଲି।
କିଛି ଲୋକ ମାନେ ଏପରି ଭାବେ ଆସନ୍ତି। କିନ୍ତୁ ସମ୍ଭବ କରନ୍ତି ଯାହାବି କରନ୍ତି। ଜିନିଷ ପତ୍ର ବ୍ୟବହାର କରନ୍ତି ସେ ତା ତାଙ୍କ ବାଟରେ ମରି ବିି ଯାଆନ୍ତି। କିଛି କରନ୍ତିନି ସେମାନେ। ଆମେ ପୃଥିବୀରେ ଜନ୍ମ ନେଇଛୁ ମାନେ ଆମ ମଧ୍ୟରେ ଗୋଟେ ପ୍ରଶ୍ନ ନିହାତି ଭାବେ ଉପୁଜିବା ଦରକାର ଆମ୍ଭେ କୋଉଠୁ ଆସିଲୁ। କାହିଁକି ଆସିଛୁ ଆଉ କଣ ଆମେ କରିପାରିବୁ ଏ ପୃଥିବୀ ପାଇଁ କି ମାନବତାର ସମୃଦ୍ଧି ପାଇଁ। ଏଭଳି ପ୍ରଶ୍ନ ଯଦି ଆସୁନାହିଁ ତେବେ ଆପଣ ବହୁତ ହୁଏ ଭୁଲ ରାସ୍ତାରେ ଅଛନ୍ତି।
ଆପଣ ତାହେଲେ ଆପଣଙ୍କ ଜୀବନ ଟା ତାହେଲେ ନର୍କ ଆଉ କିଛି ନୁହଁ। ଯୋଉଟା କି ମୁଁ ମ ଯିବ ମାନେ ମୁଁ କହୁଛି ଏକ୍ଜାମ୍ ମୁଁ ଆପଣଙ୍କୁ ଉଦାହରଣ ଦେଇକି ବୁଝାଉଛି। ଆପଣ ନିଜ ଉପରକୁ ନିଅନ୍ତୁନି।
କୃତରେ ଗୋଟେ କଥା କହିବି ଆଜ୍ଞା ଦୁଃଖ ଲାଗେ ବେଳେ ବେଳେ କିନ୍ତୁ ଯୋଉମାନେ ସାଧାରଣ ଜୀବନ ଯେଉ କ କରନ୍ତି ସେମାନେ ଭାରି ଖୁସିରେ ରୁହନ୍ତି। ଆଉ ଯୋଉମାନେ ଏଇଭଳି ପ୍ରଶ୍ନ ପଚାରନ୍ତି କି ମୋର ଅସ୍ତିତ୍ଵ କଣ ମୁଁ କେଉଁଥି ପାଇଁ ଆସିଛି ସେମାନେ ମୋ ଭଳିଆ ଭାରି ଦୁଃଖରେ ରୁହନ୍ତି। ମୁଁ ଏଭଳିଆ ପ୍ରଶ୍ନ ପଚାରିଥିଲି ମୋର ପ୍ରବେଶିକା ପରୀକ୍ଷା ଗୁଡିକ ଖରାପ ହେଇଥିଲା। ମୁଁ ବର୍ତ୍ତମାନ ବହୁତ ଦିନନ ତାରେ ରହିଅଛି। ଆପଣ ବି ଦେଖିପାରୁଥିବେ ମତେ ଆପଣ ବିଶ୍ୱବିଦ୍ୟାଳୟରେ ଦେଖୁଥିବେ ମୁଁ ସଦାସଦେବ ଚିନ୍ତାରେ ରହେ। ବେଳେ ବେଳେ ମଜା କରେ ମୋ ନିଜ ମନକୁ ଇଏ କରିବା। ନହେଲେ ବହୁତ ଚିନ୍ତା ଶୁଣା ରହେ। ବହୁତ ଚିନ୍ତାରେ ରୁହେ ମୁଁ କଣ ହବ କଣ କରିବି। ଏବେ ଏଠି ପଡୁଛି ମାନେ ଆଗକୁ କଣ ହବ।
ଆପଣ ବୋଧେ କମ୍ବ୍ୟାକ୍ କରିବାକୁ ଚେଷ୍ଟା କରୁଛନ୍ତି।
ପ୍ରତ୍ୟାବର୍ତ୍ତନ। ପୁନଃ ପ୍ରତ୍ୟାବର୍ତ୍ତନ ଜୀବନରେ ସଫଳତାକୁ ପୁଃ ପ୍ରତ୍ୟାବର୍ତନ ପୁନଃ ପ୍ରତ୍ୟାବର୍ତନ ନିମନ୍ତେ ବହୁତ କିଛି ଆମକୁ ତ୍ୟାଗ କରିବାକୁ ପଡିବ। ବହୁତ କିଛି କରିବାକୁ ପଡିବ।
ମତେ ପ୍ରତ୍ୟାବର୍ତ୍ତନ ବି ବର୍ତ୍ତମାନ ଦରକାର ନାହିଁ। ମତେ ବା ଦରକାର ଜୀବନ କିପରି ଭାବେ ଠିକ ସେ ଚାଲୁ ଗୋଟେ ଆପଣ କହିପାରିବେ େବଲ କଣ୍ଡିସନ େବଲ କଣ୍ଡିସନ
ଁ ମୁଁ ଯେତିକି ଜଣିଛି ଆପଣଙ୍କ ଜୀବନ ତ ଷ୍ଟେବଲ ହିଁ ଚାଲିଛି ଆଉ ପୁଣି ଆପଣ କି ପ୍ରକାରଷ୍ଟେବଲ
ଆପଣଙ୍କ ଭଏସ ଟି ଧୀରେ ଧୀରେ ସବୁ ଅଛି
ମୁଁ କହିଲି ଆପଣଙ୍କର ମୁଁ ଜାଣିବା ହିସାବରେ ତ ଆପଣଙ୍କ ଜୀବନଟା ଭାରି ଷ୍ଟେବଲ୍ ଚାଲିଛି ଆପଣଙ୍କ କି ପ୍ରକାରେବଲ ଦରକାର
ଉଦାହରଣ ନିମନ୍ତେ କହିଲେ କିପରି ଚାଲିଛି
ହଁ ନର୍ମାଲ ନର୍ମାଲ ଟା ଭଲ ହିଁ ଚାଲିଛି ଆପଣ ବୁଲୁଛନ୍ତି ଖେଳୁଛନ୍ତି କଲେଜ ଆସୁଛନ୍ତି
ମୁଁ ଖେଳିବା ବନ୍ଦ କରିଦେବି ତ ହଉ ଧନ୍ୟବାଦ ଆପଣଙ୍କୁ ଇଏ ପାଇଁ ମୁଁ ଆଉ ଖେଳିବା ବନ୍ଦ କରିଦେବି ଆଉ
ମାନେ ଆପଣ ଆଉ ବୋଧେ ଆମ ସହିତ ମିଶିବନି ସେଇଟା କହୁଛନ୍ତି
ହଁ ସେ କହୁଛି
ଆପଣ ତ ଏଇଟା ମନେ କରୁନାହାନ୍ତି ଆମ ସହିତ ମିଶିମିଶି ଆପଣ ନଷ୍ଟ ହେଇଯାଉଛନ୍ତି
ହଁ ସତ ପ୍ରକୃତ କଥା କହିବି
ଆଜ୍ଞା କୁହନ୍ତୁ
ତମେ ମାନେ କେବେ ମୁଁ ଘରେ ପଢୁଥିବା ସମୟରେ କି ଘରେ ବହି ପାଖ ବସିଥିବା ସମୟରେ ତମ କେହି ଆସିିକ ବହି ଛଡେଇନ କି ଘରୁ ଭିଡିକି ନେଇନ କି ଚାଲ ଯିବା ଭ୍ରମଣ କରିବା କି ପାଠ ପଢା ଟାଇମ ରେ ବି ତ କେବେ ମତେ ବ୍ୟବଚିତ କରିନ ତ ମୁଁ ତମ ଦୋଷ କାହିଁକି ଦେବି ଏଟ ଗୋଟେ ପ୍ରଶ୍ନବାଚୀ ଚିହ୍ନ କିନ୍ତୁ ପରୀକ୍ଷା ଟାଇମ ରେ ବି ତାନେ ଫୋନ ମାର ପଢା ଟାଇ ରେ ବି ଫୋନ ମାର ସେଥିରେ ବି ଦୋଷ ଦେବି କିନ୍ତୁ ମୋର ବି ଦୋଷ ମୁଁ ଫୋନ କୁ କାଇଁ ଦୂରରେ ନ ରଖିଥିଲି ମୋର ହିଁ ଦୋଷ କର୍ତ୍ତାର ହିଁ ଦୋଷ ଅନ୍ୟ କାହାର ଦୋଷ ନାହିଁ
ହଁ ହଁ ମୁଁ ବି କହୁଛି ଆପଣଙ୍କର ଦୋଷ ଆମର କିଛି ଦୋଷ ନାହିଁ ଯାହା
ମୋର ଦୋଷ ନାଇଁ ସତ କଥା
ସେଇଟା ନିଜ ନିଜର ଦୋଷ
ନାଇଁ ନାଇଁ ଦୋଷକୁ ମାନି ଯଦି ମୁଁ ନିଜକୁ ଦୋଷୀ ହୋଇ ଦୋଷର ବାହାରାରେରେ ମୁୁ ବୁଡିଯିବି ତ ମୁଁ ବୋଧହୁଏ କିଛି ଠିକ କରିବିନି ଆଗକୁ ବଢି ପାରିବିନି ତ ମୁଁ ଧୀରେ ଧୀରେ ସାଙ୍ଗସାଥି ମେଳାରେ ବି ଟିକେ ଖୁସି କରିବି ଆଉ ଘର ଲୋକଙ୍କ ମଧ୍ୟ କଥା ମାନିବି ଆଗରୁ ଭାବୁଥିଲି ମାନିବା କଥା ମାନିବା କଥା ସତରେ ଘରେ କହିଦେଉଛନ୍ତି ମାନେ ପଳେଇ ଆସିବା କଥା ଆଉ କିଛି ବେଳେ ବି ଘର ଘର ଲୋକଙ୍କ କଥା ଅବମାନ କିଛି କରିବା ଦରକାର କିଛି ଏଇ ମାତ୍ରାରେ ଅବମାନ ମ ମନା ବି କରିବା ଦରକାର ସବୁ କଥା ବି ଆଉ କ ହଁ ମଦ ମୋର ମୁଣ୍ଡରେ ବୃଦ୍ଧି ନାହିଁ ଛୋଟ ପିଲା
ଆଜ୍ଞା ଆଜ୍ଞାପଣ ଛୋଟା ପିଲା
ମୁଁ ଛୋଟ ପିଲା ହ ହୋ ଯୋଉ ପ୍ରକୃତ ପକ୍ଷେ ଚିନ୍ତାଶୀଳତା ସୂଷ୍ମ ଦୃଷ୍ଟି ତତ୍ଵ ନିରୂପଣ ପ୍ରସହାୟତା ହିଁ ମନୁଷ୍ୟର ବିଶ୍ଷଣକ୍ଷ ଏପରି ଭାବେ ମାନବ ସମାଜରେ ବୈଷୟିକ ଆଧ୍ୟାତ୍ମ
ପୁଝିପାରୁନି
ହ ମୁଁ ଆପଣଙ୍କୁ ବୁଝଉଛି ନା ପ୍ରଭାବରେ ମାନବ ସମାଜରେ ବୈଷୟିକ ଓ ଆଧ୍ୟାତ୍ମିକ ସର୍ବବିଧ ଉନ୍ନତି ସଂଶୋଧିତ ହୋଇଅଛି ଜଣେ ଚିନ୍ତାଶୀଳ ପଣ୍ଡିତ କହିଛନ୍ତି ମନୁଷ୍ୟ ଅନନ୍ତ ଦେବଙ୍କ ପ୍ରତିକୃତି କେବଳ ଏହି ଶେଷୋକ୍ତ ଶ୍ରେଣୀର ମନୁଷ୍ୟମାନାନଙ୍କ ବିରୋଧ ଦୃଷ୍ଟି ନିରୀକ୍ଷଣ କଲେ ବୁଝା ଯାଏ ପ୍ରକୃତି ମନୁଷ୍ୟର ମନ ନିତ୍ୟ ଦିଆଯିବ ଆପଣ ଯ ଦେଖିଥିବେ ମନ କେବେ ଆପଣଙ୍କୁ ସ୍ଥିରରେ ରଖିକି ଦବ ନାହିଁ କେବେ ଆପଣ ଚେଷ୍ଟା କରିଛନ୍ତି ଆପଣ ଚେଷ୍ଟା ବି କରିୁନାହାନ୍ତି ମାନେ ଆପଣଙ୍କ ମନ ଆପଣଙ୍କୁ ଏପରି ଭାବେ ଚଲାଉଛି କି ଆପଣ ଚେଷ୍ଟା କରିନାହାନ୍ତି ମନକୁ ଆୟତ କରିବାର
ନା ନା ମୋତେ ଯୋଉଟା ଇଚ୍ଛା ହୁଏ ସେଟା କରିଦିଏ ସାଙ୍ଗେ ସାଙ୍ଗେ
ମାନେ ଆପଣ ମନର ଗୁଲା
ଆଜ୍ଞା ଆଜ୍ଞା
କେବେ ଆପଣ ବସିଛନ୍ତି ନିରବତା ନିରବତାର ସହିତ ନିଜ ମନକୁ ଶାନ୍ତ କରିବା ନିମନ୍ତେ
ନା ନା ସେ ଦିନ କେବେ ବି ଆସିନି ମୋ ଜୀବନରେ ମୁଁ କେବେ ସ୍ଥିର ହେଇକି ବସି ପାରେନି ଆପଣ ଯଦି ଶଳୟ
ଯେତେବେଳେ ଆପଣ ଗୋଟେ ଆପଣ ଏଇଟା ପ୍ରୟୋଗ କରିବେ ମୁଁ ସ କହୁଅଛି ଆପଣ ଏଟା ନିଜ ଜୀବନ ପ୍ରୟୋଗ କରିବେ କି ଆପଣ ଚୁପଚାପ ବସିଯିବେ ସବୁ ପ୍ରକାର ମାନେ ସବୁ ଜିନିଷ ଛାଡିଛୁ କିଛି ଧର ପାଇଁ ଚୁପଚା ଗୋଟେ ଜାଗାରେ ଆଖି ବନ୍ଦ କରି ବସିଯିବେ ଆପଣଙ୍କ ମନ ସବୁ ପ୍ରକାର ଜିନିଷ କହିବା ଆପଣର ଆପଣ ଘଣ୍ଟା ନିଜ ମାଡି ବସି ବସା ମାଡି ବସି ଏ ଚୁପଚାପ ନିରବତା ରକ୍ଷା କରନ୍ତୁ ଆପଣଙ୍କୁ ଲାଗିବ ଦୁନିଆର ସବୁଠୁ ବଡ ଉନ୍ମାଦ ଗ୍ରସ୍ତ ପାଗଳ ବ୍ୟକ୍ତି ନିଜେ ମୁଁ ନିଜେ ମୋ ମନ ଏମିତି କଣ ହଉଛି ଆପଣଙ୍କୁ ଲାଗିବ ସେଇଟା ହିଁ ହଉଛି ମନର ଅସଲ ଚେହେରା ଆପଣ ଯେତେବେଳେ କିଛି କୌଣସି କାମ କରିବାକୁ ଯାଉଥିବେ ମନ ଅଲଗା ଜାଗାକୁ ନବ ଇ ଧର ଆପଣ ପଠନ କାର୍ଯ୍ୟ କରିବାକୁ ଯାଉଛନ୍ତି ମନ ଆପଣଙ୍କୁ ମନୋରଞ୍ଜନ ମୋବାଇଲରେ ଦେଖିବା ପାଇଁ କହିବ ଆପଣ ଯତେବେଳେ ମୋବାଇଲ ଦେଖୁଛନ୍ତି ଆପଣଙ୍କ ମନ ଆପଣଙ୍କୁ ଭିତରେ ଭିତରେ ହିଁ କହୁଥିବ ମୁଁ ମୋବାଇଲ ଦେଖୁଛି ପଢି ପଢିଥାନ୍ତି ଟିକେ ପାଠ ଟା ସମସ୍ତେ ପଢୁଥିବେ ସବୁ ଆଗକୁ ହେଇଥିବେ ନା ନାଇଁ ସବୁ ପଢୁଥିବେ ବର୍ତ୍ତମାନ ମୁଁ ମୋବାଇଲ ଦେଖୁଛି ଆପଣ ସେଇ କଷ୍ଟରେ ସେଇ ଚିନ୍ତାରେ ଆହୁରି ଆହୁରି ମୋବାଇଲ ଦେଖି ଚାଲିବେ ଆହୁରି ଆହୁରି ସମୟକୁ ନଷ୍ଟ କରି ଚାଲିବେ ଶେଷ ମୁହୂର୍ତ୍ତରେ ଆପଣ ମନ ପୁଣି ମନେ ଦେଖନ୍ତୁ ଆପଣଙ୍କୁ କିପରି ଭାବେ ଫସାଏ ଶେଷ ମୁହୂର୍ତ୍ତରେ ନା ଆପଣ ନିର୍ଦ୍ଧାର୍ଯ୍ୟ କଲେ ମୁଁ ଛଅ ଘଣ୍ଟା ପଢିବି
ଆଜ୍ଞା ଆଜ୍ଞା ଆଜ୍ଞା
ଆପଣ ନିର୍ଦ୍ଧଯ୍ୟ କଲେ ମୁଁ ଛଅ ଘଣ୍ଟା ପଢିବି
ଆଜ୍ଞା
ଛଅଟାରୁ ସନ୍ଧ୍ୟା ଛଅଟାରୁ ରାତି ବାର ଟିକା ଯାଏ ମୁଁ ପଢିବି ଆପଣଙ୍କ ମନ ଆପଣଙ୍କୁ କିପରି ଭା ପଦବ ଆପଣ ମୋବାଇଲ ଦେଖିବେ ଦେଖୁଥୁ ରାତି ଦଶଟା ହେଇଯିବ ତାପରେ ଆପଣଙ୍କ ମନ କହିବ ନା ନା ଏବେ ଟିକେ ପଢିଦବା ଆପଣ ଯେତେବେଳେ ଭୟପବକୁ ଯିବେ ପୁଣି ମନ କହିବ ଆରେ ଚାରି ଘଣ୍ଟା ତ ନଷ୍ଟ ହେଇଗଲା ଆଉ ଦୁଇ ଘଣ୍ଟା ଟ କଣ ହିଁ କରିଦେବି ଚାଲ ଆଉ ଟିକେ ମୋବାଇଲ ଦେଖିଦେବା ଖାଇବା ସମୟ ବି ହେଇଗଲାଣି ଚାଲ ରାତ୍ରି ଭୋଜନ ଟା କରିଦବା ତାପରେ ପଢିବା ଆଉ ଖାଇକି ମୋବାଇଲ ଦେଖିବା ଯାଉ କି ଏକାଟା ଆଉ ଘଣ୍ଟା ଟେ କଣ ଅଛି ଚାଲ ମୋବାଇଲ ଦେଖି ଆଉଠିକ ମୋବାଇଲ ଦେଖିକି କଣ ଯାଉଥିବେ ଶୋଇବା ପାଇଁ ମୋବାଇଲ ଦେଖିଦେଲେ ନିଦ ଲାଗିଲା ଶୋଇବାକୁ ଯାଉଥିବେ ସେତେବେଳେ ମନ ଆପଣଙ୍କୁ ଏପରି ଭାବେ କହିବ ଏ ହେ ଛଅ ଘଣ୍ଟା ମୁଁ ନଷ୍ଟ କରିଦେଲି ପଢି ପାଇଲିନି ଛଅ ଘଣ୍ଟା ପଢିଥିଲେ ଯଦି ମୋବାଇଲ କାଳେ କାଳେ ମୁଁ ମୋବାଇଲଟାକୁ ଛାଡ଼ିଦେଇ ଫୋପାଡ଼ି ଦେଇ ମୁଁ ପୁରା ଯୋଉ ମାଡି ବସି ଛଅ ଘଣ୍ଟା ପଢ଼ି ଦେଇଥାନ୍ତି ଆଜି ଏତେବେଳକୁ କେତେ ଆଗରେ ଥାନ୍ତି କେତେ ତେ ପିଲାଙ୍କ ଆଗରେ ଥାନ୍ତି କିନ୍ତୁ ସେ କଥାଟା ଆପଣଙ୍କ ମନରେ ରହିଲା ନା ନାଇଁ ଆପଣ ଗଲେ ଶୋଇଲେ ସ୍ଵପ୍ନରେ ଆପଣ ଯାହା ଯାହା ହେଲା ପୁଣି ସକାଳୁ ଉଠିଲେ ଶ ଶୋଇବା ପୂର୍ବରୁ ନିହାତି ପ୍ରତ୍ୟ ତ ମନ ତାର ନିହାତି ହିଁ କରାଏ ଆପଣଙ୍କୁ ଶୋଇବା ପୂର୍ବରୁ ଆପଣ ପୁରା ଏକଦମ ପ୍ରଭାବଶାଳୀ ମୁଁ କାଲି ଉଣେଇଶି ଘଣ୍ଟା କାଲି ଦଶ ଘଣ୍ଟା ହିଁ ପଢିବି ଦଶ ଘଣ୍ଟା ଯି ମୁଁ ମୋ ନାଁ ପରିବର୍ତ୍ତନ କରିଦେବି କାଲି ଦଶ ଘଣ୍ଟା ପଢିବା କଥା ପଢିବି ଭୋରୁ ଉଠି ପଢିବି ରାତି ବାରଟା ସହିତ ଛଅ ଘଣ୍ଟା ମାନେ ସକାଳ ଛଅଟା ସାତ ସାତଟା ଭିତରେ ଉଠିବି। ହେଲା ଆପଣ ନିର୍ଦ୍ଧାର୍ଯ୍ୟ କଲେ ମୁଁ ସକାଳ ଛଅଟାରେ ଉଠିବି ମନ ଆହୁରି ଚାଲାକ୍ କେବେ ଚାହିଁବ କି ଆପଣ କଷ୍ଟ କରନ୍ତୁ। ତ ଆପଣ ଠିକ ଛଅଟରେ ଉଠିବେ। ଆପଣ ମୋବାଇଲ ରେ ଯୋଉ ବାଜେ ଆପଣ ଜାଣୁଥିବେ ଶୋଇବା ପାଇଁ ଉଠିବା ପାଇଁ ଯୋଉ ଘଡ଼ି ଘଡି ଯୋଉ ବାଜେ ହ୍ୟାଲୋ ହ୍ୟାଲୋ ଆପଣଙ୍କ ଆବାଜ ଆସୁନାହିଁ।
ହ ହ୍ୟାଲୋ ହ୍ୟାଲୋ ହ୍ୟାଲୋ
ଆଣ ସେ ଘଡି ଘଡି ଆପଣ ଲଗେଇଲେ କି ମୁଁ ସକାଳ ଛଅଟାରେ ଉଠିବି ଆପଣ
ଟିକେ ଆସୁନି ମୁଁ ଏ ଟିକେ ରଖୁଛି ପରେ କଥା ହେବା।
ଆଜ୍ଞା।
ହ୍ୟାଲୋ